ହାଲୋ
ହଁ। କଣ କରୁଚୁ ଏଇଠୀ ପୁଅକୁ ପଢ
ଓହୋ ଆଉ ସିଆଡେ ବର୍ଷା ଫର୍ଷା ହେଇଛି।
ବର୍ଷା କ କହନି ବହୁତ ଜୋରେ। ଆଉ ଆ ମାନେ ମାର୍କେଟ ଆଡେ ଯାଇଥିଲୁ ସେଇଠି ଠିଆ ହେଇଛୁ ତ ମର୍। ଏଥିରେ କରିବୁ କଣ ଠିଆ ହେଇଛନ୍ତି ଏତେ ଜୋରରେ ବର୍ଷାରେ।
କାହିଁକି ଯେ।
ଘଡଘଡି ବିଜୁଳି ତମ ଆଡେ ବି ମାରୁଥିଲା।
ହଁ ସବୁଆଡେ ଆଜି ହେଇଛି।
ସବୁଆଡେ ଆଜି ଘଡଘଡି ବିଜୁଳି କରିକି ମାରିଛି ଆଉ।
ହୁଁ।
ଆଡକୁ ମାରିଦେଲେ। ଆଉ ଯୋଉ ରଜ କେମିତି କଣ ଇଏ କଲ।
ଫାଟ ଦିନ ରଜ ତ ଭଲରେ ସେଲିବ୍ରେଟ କଲୁ। ଫାଷ୍ଟ କହୁଥିଲି ଝିଅ ପାଇଁ ତାପରେ ଗଲି ସେ ଯୋଉ ମୋ ସାଙ୍ଗ ଘର ଯୋଉ ଥିଲା।
ସେଠିକି ଗଲି ସେଠି ପୁରା ଖାଇବା ପିଇବା ସବୁ ମାନେ ସବୁ ଥିଲା ଚାଉମିନ ଆଇସ୍କ୍ରିମ ଯାହା ତୁ ଖାଇବୁ ତା ଭିତରେ ପଡ଼ିଥିଲା। ବହୁତ ଲୋକ ହେଇଥିଲେ। କାର୍ ଫାର୍ ବାହାରେ ଦଶଟା କି ବାରଟା ଥିଲା। ଲୋକ ବହୁତ ହେଇଥିଲେ ଦୋଳି ପାଞ୍ଚ ପାଞ୍ଚ ଦଶ ମାନେ କୋଡ଼ିଏଟା ଖଣ୍ଡେ ଦୋଳି ପଡ଼ିୁଥିଲା। ହଁ ମାନେ ବାର ଏକର ର ଜାଗା ଟା ବଡ଼ ବଡ଼ ପୋଖରୀ। ତାପରେ ଯୋଉ ମାନେ ଉ ବସିବାକୁ ଇଏ କରିବାକୁ ସୁଇମିଙ୍ଗ ପୁଲ ଷ୍ଟେଜ ସବୁ ସେଟା ଅଛି।
ପିଲା ମାନେ ସବୁ ଏଞ୍ଜୟ କଲୁ ଇଏ କଲୁ ଦୋଳି ଖେଳିଲୁ। ସାଙ୍ଗସାଥି ଗୁଡ଼ା ଶୀର ବି ଯାଇଥିଲେ। ଝିଅର, ସାଙ୍ଗସାଥି ଏକାଠି ଇଏ କରିକି କିଏ କଇଲୁ ଓ।
ଓହଁ ଏଠି ତାହେଲେ ଏଠି ତାହେଲେ ସବୁ ସୁବିଧା ଅଛି ଆଉ।
ସବୁ ସୁବିଧା ଅଛି। ଆଉ ତାପରେ କାଲି ଅ କାଲି ଟା ଯାଇଥାନ୍ତି କିନ୍ତୁ ମୋତେ ଯୋଉ ଥଣ୍ଡା ହେଇଥିଲା କାଲି ଟା ମୁଁ ଗଲିନି। ଆଜି ଯାଇଥାନ୍ତୁ ଆଜି ବର୍ଷା ହେଲା। ଏଇ ଏଇ ପାଖରେ ଗୋଟେ ଅଛି ଗାଁଟେ। ସେଇଠି ପୁରା ରଜଟା ବହୁତ ବଢିଆ ସଜବାଜ କରୁଛନ୍ତି। ମାନେ ଦୋଳି ଫୋଳି ବହୁତ ସଜେଇଛନ୍ତି। ମାନେ କରିଛନ୍ତି। ପୁରା ଗୋଟେ ଡେକୋରେଟ ଫୋରେଟ କରିକି ଯାଇକି ବୁଲାବୁଲି କରିପାରିବ। ବହୁତ ଯାଇଥିଲି ଯେ ମୋ ସାଙ୍ଗ ବି ଯାଇଥିଲା। ମତେ ଫୋନ କରିଥିଲା ଯେ ଆଜି ଆମେ ବାହାରିଥିଲୁ ମୋ ସାଙ୍ଗ କୁ ମୁଁ। ଦେଖିଲାକୁ ଠିକ ଟାଇମରେ ବର୍ଷା ଫର୍ଷା ଉଠେଇଲା ଘଡ଼ଘଡ଼ି ମାଇଲା ଆଉ କଣ ଯିବୁ।
ହୁଁଁ ହୁଁ। ତମର ହିଆଡ଼େ ଏବେ ବ ମାନେ ଚାଲିଛି?
ଇଆଡ଼େ ତ ଚାଲିଛି ସବୁ ଠିକ ଠାକ୍। ଭାଇ ତାଙ୍କର ଯୋଉ ଦେଖୁଛନ୍ତି ଅଲଗା କୋଉଠି ଜବ ଫବ ଦେଖୁଛନ୍ତି। ଏ ସେ ଆଗ ତ ରହୁଥିଲେ ନା ଦୁବାଇରେ।
ବିଜନେସ କଣ କରୁଥିଲେ ବା?
ବିଜନେସ ତ ସେଟା ତାଙ୍କ ମାନେ ନାଁ ଖୋ ମାନେ ନାଁ ଲେଖା ହେଇଛି। କିନ୍ତୁ ସେଥିରେ ଇନଭେଷ୍ଟମେଣ୍ଟ ଦରକାର ଇଆଡ଼ୁ ତାଙ୍କର ଟିକେ ବନ୍ଦ ହେଇଗଲା ନା। ସେଇଟା ଚାଲିବ କେମିତି ମାନେ ତୋ ନାଙ୍କରେ ଗୋଟେ କମ୍ପାନୀ ରେଜିଷ୍ଟର ହେଲେ ତୋତେ କଣ ତୋ ମାନେ ସେତିକି ଇନଭେଷ୍ଟମେଣ୍ଟ କରିବା ପଡ଼ିବନା କମ୍ପାନୀଟା ଆଉ କଣ ଏମତି ଖାଲିଟାରେ ହବ କି? ତୁ ଯେତେବେଳେ ବାହାର ମାନେ କଣ୍ଟ୍ରି ସହିତ ସେତିକି ଇନଭେଷ୍ଟ କରିବାକୁ ପଡିବନା ହେଗୁଡ଼ାକ କଣ ହେଇଛି କି ଟଙ୍କେ ଦି ଟଙ୍କା ହେଇଛି କି ତ ସେ ସେଟା କଣ ଭାବିଲେ ଯେ ଏପଟୁ ତାଙ୍କର ବାହାରିଯିବ ପଇସା ସେ ସେପଟେ ତାପପରେ ଲଗେଇବେ କିନ୍ତୁ ତାଙ୍କୁ ଠିକ ଟାଇମ ରେ ଖର୍ଚ୍ଚ ଇଏ ସିଏ ମାନେ ଏମତି ପ୍ରୋବ୍ଲେମ ହେଲା ଭିତରେ ସିଏ ଆଉ ଏଟା କେମିତି କରିବେ ସିନା ରେଜିଷ୍ଟର କରିଦେଇଛନ୍ତି ସବୁ ଜାଣିଛନ୍ତି। କିନ୍ତୁ ତାପରେ ଆମର ବାହାର କଣ୍ଟ୍ରି ସହିତ ଦଙ୍ଗ ଦଙ୍ଗା ହେଲାନ କି ବାଂଲା ଦେଶରେ ପା ଦଙ୍ଗା ହେଲାନି କି? ମଝିରେ ଇଏ ହେଲାନି ପ୍ରୋବ୍ଲେମ ହେଲାନି ତ ମୋ କି ବାଂଲାଦେଶ ଇଏ ସିଏ ପାଇଁ ଅଲଗା କଣ୍ଟ୍ରି ପାଇଁ ଇପୋଟକ୍ପୋର୍ଟ ବେଶୀ ଚାଲିଥିଲା ନ?
ହୁଁ।
ଆମର ହଳଦୀ ହଉ ଲଙ୍କା ହଉ ଏ ସବୁ ଆଉ ତାଙ୍କ ଯେତେବେଳେ ଇଏ ହେଲା ସେଟା ବନ୍ଦ ହେଇଗଲା। ବନ୍ଦ ହେଲା ବେଳକୁ ଭାବେ କେତେ କେତେ ମାନେ ଲସ୍ ଯଦିଓ ନୁହେଁ କିନ୍ତୁ ହେଟା ପଡ଼ିକି ରହିଲା ନା ତ ସେଇଟା ସିନା ରେଗୁଲାର ତାଙ୍କର ସବୁ ଜିନିଷ ଚାଲିଥିଲେ ଇଏ ତାଙ୍କର ସେଟା ଆରାମସେ କରିଦେଇଥାଏ ସୁରୁଖୁରୁରେ ଚାହିଁଥିଲେ ସେୟାକୁ ନିଜେ ମୁଁ ସେ ପଇସା ନିଜେ ଦେବେ ହେଲା ଏମିତି ନାହିଁ ଯେ ତିନି ଜଣ ଯାକ ମିଶିକି ପଇସା ସେ ଦେବେ ବୋଲି ସେ ନିଜେ ଦେବେ ଦେନ ଷ୍ଟାର୍ଟ କରିଦେଲେ ପରେ ଯେତେବେଳେ ଯାହା ମିସିକି କଲେ ତିନି ଜଣ ଯାକ କରିବେ ହେଲା କିନ୍ତୁ ସିଏ ତ ନିଜେ ଡାଉନ ହେଇଗଲେ ଆଉ ମାନେ ତିନି ଜଣ ଯାକ କରିବେ ବୋଲି କଣ ତୁ କହିବୁ ଆଉ ବୁଝିଲୁ କି ନାହିଁ?
ଓ କେବେ କଣ ଦୁବାଇ ହରିକା ଯାଇଛୁ?
କଣ କହିଲୁ?
ଦୁବାଇ ହରିଆ କେବେ ଯାଇଛୁ ନା ଯାଇନୁ କେବେ?
ନା ମୁଁ କେବେ ଯାଇନି କିନ୍ତୁ ଅପା ଯୋଉ ଜାଗାରେ ରହୁଥିଲେ ମାନେ ଯେମିତି ଆମର ଆମେ ଯଦି ବାହାରକୁ ବୁଲି ଯାଉଛେ ମାନେ ଅ ପୁରା ଦେଖିନୁ ଆମେରିକା ଫାମେରିକାକି କଣ ଫଟୋ ଦେଖିନୁ ପୁରା ମନେ ମଜ ଝିରେ କି ପଣ୍ଡ ଫଣ୍ଡ କି ବଡ ରିଭର ଭଳିଆ ଥିବ ସାଇଡ ଥିବ ସେ ଘରୁ ବାହରୁ ବାହରୁ ସେ ଏମିତିଆ ଜାଗା ପୁରା ମାନେ ୱାଇଡ ୱାଇଡ ରାସ୍ତା ଆଉ ପୁରା ଫ୍ଲାଟ୍ ଫ୍ଲାଟ୍ ଜାଗା ଆଉ ସାଇଟ୍ ରେ ରେଲିଙ୍କ୍ ଥିବ ପାଣି ଥିବ ବଢିଆ ବଢିଆ ଜାଗାରେ ସେ କିନ୍ତୁ ରହୁଥିଲେ ଏ ଦୁବାଇ କେତେ ବଢିଆ ବଢିଆ ଜାଗା ଅଛି ନା ବହୁତ ଆଡଭାନ୍ସ ନା ତୁ ଯିବୁ କୋଉ ଭିତରକୁୁ ସେ ଅଟୋମେଟିକ ଅନ ହବ ତୁ ଗ୍ରୋସରୀ ଫୋସରୀ ଆଣିବାକୁ ଯିବୁ ସେମାନେ ଏ ତୋର ଲାଇନ୍ ବାଇ ଲାଇନ୍ ଯୋଉମାନେ ଠିଆ ହେଇଥିବ ଅଟୋମେଟିକ ନବ ସେମିତି ସବୁ ଅଟୋମେଟିକ୍।
ମାନେ ଏଠି ସବୁ ଡିଜିଟାଲ ଭଳିଆ ସବୁ କାମ ଚାଲିଛି ଆଉ ହଁ ଆଜିକାଲି ତ ଏ ଆଇ ବି ବାହାରିଲାଣି।
ଆଉ ସେଠି ଯୋଉ ଭଳିଆ ଗରମ ତୁ ବିଶ୍ଵାସ କରିବୁନୁ ତତେ ସେଠି ମାନେ ଏସି ମାନେ ସବୁ ଦୋକାନ ଫୋକାନ ଯୋଉଠିକି ଯିବୁ ନର୍ମାଲି ଛୋଟଆ ଦୋକାନ ବି ଯା ଏସି ଏସି ଟା କମ୍ପଲସରି ଆଉ ସେ ଭଲ ଏରିଆରେ ରହୁଥିଲେ ନା ଆମ ଫଟୋ ଫଟ ଯୋଉ ଦେଖିଛି କି ଯାହାବି ହଉ ଫିଥ ଫ୍ଲୋର କି ସିକ୍ସି ଫ୍ଲୋର ରେ ରହୁଥିଲେ କି ଏମତି ମାନେ ରୋଡ ସାଇଡ ରେ ଆଉ ଗାଡି ସେଠୁ ୱାନ ସାଇଡ ମାନେ ପୁରା ସ୍ପିଡରେ ଯିବ ସ୍ଲୋ ରେ ଯିବନି। ଗୋଟେ ସାଇଟ୍ ଯିବା ଗୋଟେ ସାଇଟ୍ ଆସିବା ସ୍ଲୋରେ ଯିବନି ତୁଯଦି ନର୍ମାଲ ସ୍ଲୋ କହିଥିଲୁ ଗାଡ଼ି ମାନେ ଧକା ହବ। ତତେ ନର୍ମାଲ ଗୋଟେ ସ୍ପିଡିରେ ସମସ୍ତେ ଯିବାକୁ ପଡ଼ିବ।
ତାହଲେ ଯିବାକୁ ପଡ଼ିବ ମାନେ ଗୋଟେ ପ୍ଲାନିଂ କେବେ କରିବା ପ୍ଲାନିଂଟା କଲେ ହବ ନାଇଁ ହେଆଡ଼େ କେବେ ଯାଇକି ଏତେ ମାନେ ତାଙ୍କର ମଜା ନେବା ପାଇଁ କେତେବେଳେ ତାଙ୍କ ଏରିଆର ମଜା ନେବା ପାଇଁବି ପଡ଼ିବ।
ଅଁ ଦୁବାଇରେ କେତେ ବଢ଼ିଆ ବଢ଼ିଆ ଜାଗା ଅଛି କେମିତି ଭଳିଆ ବିଲ୍ଡିଂ କେତେ ଭଳିଆ ଇଏ ଯାହାେଲେତ ଥିଲେ ମୁଁ ହଣ୍ଡ୍ରେଡ ପରସେଣ୍ଟ ଥରେ ଯାଇଥାଆନ୍ତି ହେଲା ଆଉ ତାପରେ କଣ ତତେ ଭାବିବା ପଡ଼ିବ ଆଉ ଏଇଠି ଯୋଉଟି ସେ ରହୁଥିଲେ ମାନେ ବ ମାନେ ସୋ ସଫା ହଉ ବେଡ଼ ହଉ ମାନେ ଟିକେ ଆଡଭାନ୍ସ ମାନେ ଟିକେ ଭଲ ଭଲ ଲେ ମିଳେନା।
ହୁଁ ଯାହାରବି ତାଙ୍କର ତାଙ୍କ ହେଇ ଜାଗା ଯଦି ଡିଜିଟାଲ ତାଙ୍କ ଜିନିଷ ପତ୍ରବି ସେମିତି ମାନେ ହେଇଥିବନା ସବୁ
ତାଙ୍କର ଅଁ ମାସକୁନା ଦିଇ ମାସକୁ ଏମିତି ଫିଫିଟ୍ ଥାଉଜେଣ୍ଟ। କି କଣ ଏମି
ସେଇ ଅନୁସାରେବି ଇନକମ୍ କରୁଥିବେ ଇନକମ୍ ସିରେବି ମାନେ ଦେଇପାରିବେ ଯେମିତି ହେମିତି କଣ ଦୁନିଆରେ କଣ ସବୁ ଟେ କଣ କିଛି ନାଇଁକି ଏଇଠି ଆମ ଇଏ ଏପଟୁ ଜଣେ ରହୁଥିଲେ ବମ୍ବେରେ ସେ ପୁରା ମାନେ କିନ୍ତୁ ବାହାସାହା ହେଲେ ସବୁ ହେଲେ ପୁରା ଗାଉଁଲି ଟାଇପର ହେମିତି କିଛି ନୁହଁଯେ ଜଣେ କହିବେ ସେବମ୍ବେରେ ଥିଲେ ମାନେ ସେ ଭୁବନେଶ୍ବରବି ଥିଲା ଭଳିଆ ଲାଗୁନାହାନ୍ତି ଏତେ ସେମାନେ ବମ୍ବେରେ ସେରହିକି ବଡ଼ ହେଇଚନ୍ତି ହେମ୍ତି ଏରିଆ ଫୁଣି ଦ୍ କାରଣ ହେତିକି ଫୁଣି ଏସିନା ଆମରବି ଗାଁ ତାଙ୍କ ସହର ହେ ତାରେ
ସେମାନେ ନାଇଁ ସେ ଟେବ୍ କଣ ନୋଡାଉଟ୍ ଦୁବାଇରେ କେତେ ଭଲ ଲୋକ କୁଆଡୁ-କୁଆଡୁ ଯାଉଚନ୍ତି ଦୁବାଇରେ କେତେ ବଢିଆ-ବଢିଆ ଜାଗା ଅଛି। ମାନେ ଦେଖିବାକୁ ଏବାବାକୁ ଆଉ ଏମାନେବି ଭଲ ଜାଗାରେ ଥିଲେ ଯେତିକି ଅପା ଫଟୋ ପଠାନ୍ତି ନର୍ମାଲି ୱାକିଂଙ୍ଗ୍ ମାନେ ଅ ଭାଇ ଡେଲି ଯାଆନ୍ତି ୱାକ୍ କରିବା ପାଇଁ ୱାରଟା କେତେ ବଢିଆ ରେଟ୍ କେତେ ବଢିଆ ହେଇଚି ଏଦୋ ଅଲଗା ବ୍ୟାଡ୍ ମିଣ୍ଟନ୍ ପାଇଁ ଇଏ ପାଇଁ ସି ପାଇଁ ମନେ ଲଗ ହେଇଚି ପିଲା ସବୁ ସେଇଠି ଖେଳୁଥିବେ ଏମ୍ତି ନାହିଁଯେ ବାହାରେ
ସବୁ ପ୍ରକାର ଆକ୍ଟିଭିଟି ଅଛି ଆଉ।
ହଁ ମାନେ ଆପାର୍ଟମେଣ୍ଟ୍ ଏଇ ସିଏଥିବ ଆଉ ସ୍କୁଲ୍ ପାଖରେ ମାନେ ପୁଅ ଯୋଉ ସ୍କୁଲରେ ପଢୁଥିଲା ଅ ସେମିତିତ ଗୋଟେ ବଡ଼ ସ୍କୁଲ୍ କିନ୍ତୁ ସେଥିରେ ଇନ୍ କ୍ଲୁଡ୍ ଅଛି ଫୁଟବଲ୍ ସୁଇମିଙ୍ଗ୍ ସବୁ ରେଗୁଲାର୍ ଫୁଟବଲ୍ ହେଲା। ମାନେ ସବୁ ସରିବ ଇଏ କରିକି ଆସିବେ ମାନେ ଖେଳି ଖୁଳାକି ଏକାଥରେ ସ୍କୁଲରୁ ସବୁ ସାରିକି ଆସିବେ। ଟିକେ ଆଉଟୁ ମାନେ ଯେହେତୁ ଆଉ ଗୋଟେ-ଗୋଟେ କ୍ଲାସର ଟି ଚ ତିନି ଜଣ ଜଣେ ଟିଚର୍ ତାର ଜଣେ ଆସିଷ୍ଟାଣ୍ଟ୍ ଆଉ ଜଣେ ଷ୍ଟାଣ୍ଡ୍ ବାଏରେ ଟିଚର୍ ଏମତି ଗୋଟେ ଗୋଟେ ଟିଚର୍ ଫିଫ୍ଟି ଥାଉଜେଣ୍ଟେ ଆମ ମନିରେ ହେଲା। ନର୍ମାଲି ପ୍ଲେ ସ୍କୁଲ୍ ପିଲାଙ୍କର ହେଲା। ପ୍ଲେ ସ୍କୁଲ୍ ପିଲାଙ୍କୁ ଯିଏ ପଢୁଥିବେବ ଅପା ପଢଥିଲେ ପ୍ଲେ ସ୍କୁ ପିଲାଙ୍କୁ ଫିଫ୍ଟି ଥାଉଜେଣ୍ଟେ। ତାଙ୍କର ଦି ଜଣ ଆସିଷ୍ଟାଣ୍ଟ୍ ଥିଲେ।
ଉହୁଁ ନାଇଁ ଭଲନା ପୁଣି ସେମାନଙ୍କର ଏରିଆ ନେଇକି ତାଙ୍କ କରିବ ସବୁ ଫୁଣି ସବୁ ଜିନିଷ। ଇଏ ହଉଚି ଖାଇବା ପିଇବା ବି ହେମିତି ବି ହେଇଥିବ। ଖାଇବା ପିଇବା ହେମ୍ ତି ବେଶୀ ତାଙ୍କର ରେଟ୍ ହେଇଥିବ।
ହଁ। ନିହାତି ହେଇଥିବ। ମୁଁ ଇଏରେ ରହିଲା ଆଉ ଦୁବାଇ ଫୁବାଇ ରହିଲାକୁ ଆମ କଷ୍ଟ ଆଉ ଦୁବାଇ ଡିଫରେଣ୍ଟ୍ ନୁହେଁ କି? ନିହାତି ଡ଼ିଫରେଣ୍ଟ ନା ମୋ ସାଙ୍ଗ ଯୋଉଟା ଆମେରିକା ରେ ରହୁଛି। ସେମ୍ ତି ତାଙ୍କର ମୋରି ମୋ ସାଙ୍ଗ ଆମେରିକାରେ ଯିଏ ରହୁଚି। ଘରୁ ବାହାରିଲା ମାନେ ସେ ଯୋଉ ବାଲକୋନି ବାଲକୋନିରୁ ବାହାରୁ ଖାଲି ବରଫ ହବ ହେଲା। ଯେମ୍ ତି ଆମେ ଟିଭିରେ ଦେଖୁନେ? ପୁରା ସେମ୍ ତି ହେଲା ରୁମ୍ ହିଟର୍ ଲାଗିଚି ନର୍ମାଲି ସେମାନେ ସଫା କା ଏପଟେ ଯେମିତି ପକଉଚନ୍ତି ଟୋଟାଲି ଘର ମାନେ ଯେହେତୁ ତାଙ୍କର ବେଶୀ ଥଣ୍ଡା। କାରପେଟ୍ ଫାର୍ପେଟ୍ ସବୁ ଟୋଟାଲି ମୋଟା ଇଏରେ ପକେଇଚମି। ଆଉ ଏଇଟି ଥାଉଜେଣ୍ଡ୍ ହେଲା ମାସକୁ। ରେଣ୍ଟ୍ କିନ୍ତୁ ନୋ ଡାଉଟ୍ ତା ହଜବେଣ୍ଡ୍ ପାଉଚି ସାତ ଆଠ ଲକ୍ଷ ପାଉଚି।
ହଁ ହେମିତି ଫୁଣି ପାଉଥିବେ ବୋଲି ଏମିତି ଘରେ ରହୁ ତୁ ନା ଫୁଣି ଦେ ଦେଖିକି ଏରିଆ ବି ସବୁଠି ଅଲଗା-ଅଲଗା ରେଣ୍ଟ୍ ରେ ମିଳୁଥିବ।
ବାହାରିଲା ମାନେ ବରଫ ଖାଲି ସେ ଛାଡେ ନା ତାର ଇଏ କାରି ସେ ସବୁ ଏମିତି ହେଇଥିବ ପୁରା ଯେମିତି ଆମେ ଟିଭିରେ ଜସ୍ ଦେଖିକି ସେମିତି ପୁରା। ସେ ଇଏ ରହୁଚି ତ। ମାନେ ଭଲ ଇଏରେ ଇଏ କରୁଚନ୍ତି-କରୁଚନ୍ତି ମାପ ଛୁଆ ଅଛନ୍ତି। ଆଉ-ଆଉ ଜଣେ ଅଛନ୍ତି ଏଇ ଯୋଉ ମୋ ସାଙ୍ଗ ଗଟେ ଅଛି ହଙ୍ଗ୍ କଙ୍ଗ୍ ରେ ହେଲା। ସେମିତି ମାନେ ବଢ଼ିଆ ମାନେ।
ନାଇଁ ଏତେ ସାଙ୍ଗମାନେ ରହୁଚନ୍ତି କେତେ ଗଡ଼େ ଗୋଟେ ପ୍ଲାନିଂ କରୁନୁ ନାଇଁ ହଁ।
ଏ ଏତେ ଦୂର୍ ଗଲେ ଆଉ କଣ ଅଛି ମ୍ୟାଡାମଙ୍କ ସାଙ୍ଗେ ଯେ ଲଣ୍ଡନ୍ ଅଛିିବା। ମ୍ୟାଡାମ ସାଙ୍ଗରେ ଗୋଟେ ଲଣ୍ଡନ ଅଛି ସେ ଆଙ୍କୁ ଦଶ ଥର ଡାକିଲେଣି କ୍ଲାସମେଟ ହେଲା।
ନାଇଁ ନାଇଁ ଦେଖେ ହେଇ ସମୟରେ ଯିବା କଥା କାରଣ ତମକୁ ହେଇ ଜାଗା ଟା ବୁଲେଇଦେବେ ସେମାନେ ଟିକ୍
ହଁ କିନ୍ତୁ ଶୁଣୁ ଆମେରିକା ବହୁତ କଷ୍ଟଲି ହେଲା। ଆମେରିକାଟା ବହୁତ କଷ୍ଟଲି ସେଟିକି ଯିବା ପାଇଁ ମାନେ ଥରେ ଗଲା ମାନେ ମାନେ ଦଶମିଟି ଥରେ ଗଲା ମାନେ ଲକ୍ଷ ଲକ୍ଷ ଟଙ୍କା ମାନେ ଜଣକା ଯିବା ଆସିବା ୱାନ୍ ଲାଖ ପ୍ଲସ୍ ତୋ ଭାଇ ଟିକେ କଲ୍ କରୁଚନ୍ତି ଟିକେ ରଖୁଛି ହେଲା।
ହୁଁ ହୁଁ।